ହ୍ୟାଲୋ।
ହ୍ୟାଲୋ, ହଁ, ଆପଣ ଆଉ ଆପଣଙ୍କ ଦେହ ଭଲ ଅଛି?
ନା।
ଭଲ ନାହିଁ?
ନା।
କଣ ହେଇଛି ଆପଣଙ୍କୁ?
ମତେ ଆକ୍ଚୁଆଲି ଟିକେ ଜର ଆଉ ଟିକେ ଝାଡା ହଉଥିଲା।
ଆଜ୍ଞା, ତ ହୁଏ ପାଗ ମାନେ ପାଗ ଏବେ ଟିକେ ଚେଞ୍ଜ୍ ହଉଛି ତ ଆପଣ ଟିକେ ଖାଆନ୍ତୁ, ଔଷଧ ଏକା ଆଉ ଟିକେ ପ୍ରୋଟିନ୍ ଜିନିଷ ଖାଦ୍ୟ ଖାଆନ୍ତୁ। ଆଁ ତ ଭଲ ହେଇଯିବେ ଆପଣ, ଆଉ ମାନେ ମତେ ଗୋଟେ କଥା ପଚାରାର ଥିଲା।
ଆଚ୍ଛା, କୁହନ୍ତୁ।
ମାନେ ନଡିଆରୁ ଆମେ କିସ କିସ ଖାଇବା ଜିନିଷ କି ଆଉ କିଛି ଜିନିଷ ମାନେ ନଡିଆରେ କିସ କିସ ବନେଇ ପାରିବା ଆମେ?
ଦେଖନ୍ତୁ, ଫାଷ୍ଟ୍ ତ ନଡ଼ିଆକୁ କୁରି ଦେବେ।
ଆଜ୍ଞା।
ତ ଆପଣ-ଅ-ଅ ଫାଷ୍ଟ୍ ଆପଣ ନଡ଼ିଆ ପାଣି ପାଇଲେ, ତ ନଡ଼ିଆ ଯେତେବେଳେ କୋରିବେ ତ ଆପଣ ସେଥିରୁ ଅ ଉଁ-ଉଁ-ଉଁ ତେଲ ବାହାର କରିପାରିବେ ଫାଷ୍ଟ୍ କଥା। ଫାଷ୍ଟ୍ କଥା ତ ନଡ଼ିଆକୁ ଗ୍ରାଇଡିଙ୍ଗ୍ କରିକି ସେ କ୍ଷୀର ନଡ଼ିଆ କ୍ଷୀରଟା ବାହାର କରିପାରିବେ।
ଆଜ୍ଞା।
ତ ଆଉ ସେ ଯୋଉ କୁରଟା ରହିଲା ନା ଶୁଖିଲା ଯୋଉ ଜିନିଷଟା ସେଥିରେ ଯଦି ଆପଣ ଚାହିଁବେ ତାନେ ଆପଣ ଲଡ଼ୁ ବନେଇ ପାରିବେ।
ଆଜ୍ଞା, ଆଜ୍ଞା ଆଜ୍ଞା କୁହନ୍ତୁ।
ହଁ ଲଡ଼ୁ ବନେଇ ପାରିବେ, ଆଉ ଆପଣ ସେଥିରୁ ନଡିଆ ତେଲ ବି ଚାହିଁଲେ ଫୁଟେଇକି ବନେଇ ପାରିବେ ନଡିଆ ତେଲ।
ଆଜ୍ଞା।
ଏମିତି ସବୁ ଆଉ, ଆଉ ତ ନଡ଼ିଆରୁ ବିଭିନ୍ନ ପ୍ରକାର ରେସିପି-ଇ-ଇ ହୁଏ। ଆପଣ ଜାଣିଥିବେ ଦେଖିଥିବେ କେବେ?
ଆଜ୍ଞା।
ଆପଣଙ୍କ ଘରେ କେବେ ନଡ଼ିଆରେ କିଛି ରେସିପି ବନାହେଇଛି?
ମାନେ-ଏ-ଏ
ମାନେ ଯେମିତିକି ନଡ଼ିଆ ତାଦେହେରେ ପଡ଼ିଥିବ।
ହଁ ହଁ, ବୁଝୁଛି ପା ଆ ସେ ନଡିଆରେ କିଛି ଖାଇବା ମୁଁ କେଇଠି ଦେଖତେ ପାଇନି ଯାହା ସେଇ ପିଠାରେ ପଡେ। ମୁଁ ଦେଖି ମୋବାଇଲରେ ବି ଦେଖିଛି ପିଠା ରଇ ମାନେ ପିଠା ଆକାରେ ହିଁ ପଡେ ସେ ନଡ଼ିଆର କିଛି ସ୍ପେସିଫିକ୍ ତରକାରୀ ନାହିଁ, ଆଉ ଆମର ବି ଘ ଆମ ଘରେ ବି ସେ ପିଠ୍
ହଁ ନଡ଼ିଆ ତରକାରୀ ତରକାରୀ ବି ଗୋଟେ ମି ସର୍ଟ ମିକ୍ସଚର ତରକାରୀରେ ବି ନ ତ ନଡ଼ିଆ ପଡ଼େ, ଖିଚୁଡ଼ିରେ ବି ନଡ଼ିଆ ପଡ଼େ।
ଆଜ୍ଞା ଆଜ୍ଞା, ହଁ ଠିକ୍ କହିଲେ।
ତ ଆପଣ, ଆପଣ କେବେ ନଡ଼ିଆ-ଆ ନଡ଼ିଆର ଲଡ଼ୁ ଖାଇଛନ୍ତି?
ହଁ ଖାଇଛି ଖାଇଛି ଆଗରୁ ଖାଉଥାଇ ତ ବାକି ଏବେ ବେଶୀ ମିଠା ଖାଇବାଟା ଭଲ ନୁହେଁ ତ ମୁଁ ଏବେ ଟିକେ କମେଇ ଦେଇଛି।
ଆଛା ତ ଆପଣ ଆପଣ କଣ କଣ ଜାଣିଛନ୍ତି ଆଁ ନଡ଼ିଆର କିଛି ରେସିପି।
ସେରକୁ ତ ମାନେ ମୁଁ ରାନ୍ଧା ଜାଣେନି କି ଜାଣେ। ନା ମୁଁ କିଛି ବନି ନାହିଁ କେବେ ମୁଁ ଜାଣିନି ବେଶୀ କିଛି ତ ଓ ରାନ୍ଧା ଫାନ୍ଧା ଜାଣିନି ବି ତ ଆପଣ କଣ ବନେଇଛନ୍ତି କୁହନ୍ତୁ।
ମୁଁ ତ ଫାଷ୍ଟ କଥା ନଡ଼ିଆରେ ପିଠା ବନେଇଛି।
ଆଜ୍ଞା କି ପିଠା?
ମୋତେ ମୋତେ ପୋଡ଼ପିଠା କରିଆସେ। କିନ୍ତୁ କେବେ ବ
ଆଜ୍ଞା ଆଜ୍ଞା ସେଟା ତ ତାର ସମସ୍ତେ ହଁ ତାହାଲେତ କରନି ତ ମୁଁ ବି ବହୁତ କିଛି ଜାଣେ।
ଆଳୁ କେମିତି ପୋଡ଼ା ହେବ କହିଲେ?
ଆଳୁ ପୁଡା ପାଇଁ ଆଳୁ ଦରକାର ଗ୍ୟାସ୍ ଦରକାର ଗୋଟେ ଜାଲି ଦରକାର।
ତାପରେ ଆଳୁ ଟାକୁ ପୁରା ପୋଡ଼ି ଦିଅନ୍ତି।
ନା ନା ସିମ୍ କରଲେ। ହବ ଦି ତିନି ମିନିଟ୍ ପରେ ପାଲିଟିବି ଏଇ ତ ପାଉସ।
ଆଚ୍ଛା ଆଚ୍ଛା ତାଲେ ଜାଣିଛନ୍ତି ମୁଁ ଭାବିଲି ବୋଧେ ଆଳୁ ପୋଡ଼ା ମାନ ଆପଣ ଆଳୁଟାକୁ ପୁରା ପୋଡ଼ି ଦିଅନ୍ତି।
ନା ନା ଏତେ ବି ଗଧନୁହେ। ଆଉ ଗୋଟେ କୁହନ୍ତୁ ପୋଳପିଠା ଆଉ ଆଉ କିସ।
ପୋଡ଼ାପିଠା ଏଣ୍ଡୁରି ପିଠାଟା ମୁଁ କରିଆସେ ମୁଁ ବି କରିଚି।
ଆଜ୍ଞା
ମାନେ ତା ଭିତରେ ଯେ କୂୁର ଦେଇକି ନଡ଼ିଆ କୂର ଦେଇକି କରାହୁଏ ଜାଣିଛନ୍ତି ତ। ହଳଦୀ ପତ୍ରରେ ମୋଡ଼ା ହୁଏ ପିଠାଟା।
ନା ମୁଁ ଜାଣିନି।
ଆପଣ କେବେ ତାରେ ଖାଇନାହାନ୍ତି କେବେ ଆପଣଙ୍କୁ ଗୋଟେ ବନେଇକି ଖୁଇନି।
ଆଜ୍ଞା ମୁଁ ବେଶୀ ପିଠା ଖାଏନି କି ମୋତେ ପସନ୍ଦ ନୁହେଁ। ବହୁତ କମ ହି ଖାଏ ମୁଁ।
ଆଛା ଆଉ ମଣ୍ଡା ପିଠା ଆଉ ଏସବୁ ଜାଣିଛନ୍ତି ନା ନାହିଁଁ?
ହଁ ଶୁଣିଛି।
ଏମିତି ବି ରେସିପି ଅଛି ଆପଣ ଯଦି ନଡ଼ିଆ ଚଟନୀ ବି ଚାହିଁବେ ଯଦି ଆପଣ ଇଟିଲିରେ ନଡ଼ିଆ ଚଟନୀ ନଡ଼ିଆ ଆଉ ବାଦାମ ପକେଇକି ଚଟନୀ ବି କରିପାରିବେ ସେଇଟା ବି ବହୁତ ଟେଷ୍ଟି ଲାଗେ।
ମାନେ ଇଟିଲୀର ନଡ଼ିଆ ଚଟଣି।
ଇଟଲି ସହିତ ନଡ଼ିଆ ଆଉ ବାଦାମର ଚଟନୀ। ଓ
ଆରକୋଇ ବି ଅଛି ନା ମୁଁ ଜାଣିନି ଫାଷ୍ଟ ଟାଇମ୍ ଶୁଣିନି।
ଆଚ୍ଛା ଅଛି ହଁ ସେଗୁଡା ଅଛି ଆଉ ସେଟା ବହୁତ ଟେଷ୍ଟି ବି ଲାଗେ।
ହଉ ତାନେ ଦେଖିବା ଆଉ
ଆପଣ କେବେ ଟ୍ରାଏ କରିବେ ଘରେ।
ହୁଁ। ଆଉ କଣ କଣ ଜାଣିଛନ୍ତି ଆପଣ? ଆଉ କଣ କଣ ରାନ୍ଧା ସବୁ ଜାଣିଛନ୍ତି ଆପଣ? ଦେଖନ୍ତୁ ଫାଷ୍ଟ ଶୁଣ ଶୁଣନ୍ତୁ। ଫାଷ୍ଟ କଥା ହେଡା ଖିଚୁଡ଼ି ନୁହେଁ ଖେଚେଡି।
ସେଇଟା ଖେଚୁଡ଼ି କୁହାଯାଏ।
ଖେଚିଡି ନଟ ଖଚୁଡ଼ି। ହଉ ଛାଡ ଆପଣ ଆପଣଙ୍କ ଭାଷା ଅନୁସାରେ ଆପଣ କୁହନ୍ତି ଖଚୁଡି। କୁହନ୍ତୁ ତାପରେ।
ଏଇଟା ଜାଣେ ଆଉ।
ନା ଆଉ କିଛି ରାନ୍ଧିବ ରୋମାଞ୍ଚିକ ମାଂସ ମାଛ ଡାଲି
ହଁ ମୁଁ ସବୁ ରାନ୍ଧି ପକାଏ। ଭାତ ଡାଲି ଏ ଭଜା।
ଆଜ୍ଞା।
ଚିକେନ୍ ମଟନ୍ ମାଛ।
ଓ ଆଜ୍ଞା। ମାଛ ଅ ମା ମାଛ ଯେ ଆପଣ ଇଏ କ ମାନେ ରାନ୍ଧନ୍ତି ମାଛରା ସିଝି ଥାଏ ନା ଭଲିକ ହେଇଥାଏ ନା ନା
ନା ନା ସବୁ ହୋଇଥାଏ ମୁଁ ଆଗରୁ ରାନ୍ଧି ପାରିନଥାଏ ଏବେ ଟିକେ ବହୁତ ଟେଷ୍ଟି ରାନ୍ଧେ ଆଉ।
ଆଜ୍ଞା ନିଜ ପ୍ରଶଂସା କରିବାଟା ଭଲ ନୁହେଁ।
ମୁଁ ଟିକେ ପ୍ରଶଂସା କରିଦିଏ ଆଉ। ହଉ ଆପଣ କଣ କଣ ଅଲଗା କଣ ବୁଝିବା ପାଇଁ ଚାହୁଁଛନ୍ତି କୁହନ୍ତୁ।
ହୁଁ ଆଉ ହଉ ଆଉ ମାନେ କିସ କହିମି।
ହାଲୋ।
ଆଜ୍ଞା।
ଆପଣଙ୍କୁ ମାଛ ରାନ୍ଧି ଆସେ।
ଆଜ୍ଞା।
ମାଛ ରାନ୍ଧି ଆସେ।
ନା ମୁଁ ଆପଣଙ୍କୁ ଫାଷ୍ଟ ହିଁ କହିଛି ମତେ କିଛି ଆସେନି ଆପଣ ଯଦି ଏ ମତେ କହିବେ ଆଳୁ ଭାଜି ଦେଇଦ ମୁଁ ଭାଜିଦେବି କି କାଟି ପାରିବିନି ଆଳୁ। କିଛି ଏର କୁ ଅସୁବିଧା ହଉଛି।
ଆଚ୍ଛା ଶୁଣନ୍ତୁ ମୁଁ ଆପଣଙ୍କୁ ରେସିପିଟା କହୁଛି।
ଆଜ୍ଞା।
ଆପଣ ଥରେ ନିଜେ ଟିକେ ଟ୍ରାଏ କରିବେ କେବେ ଘରେ।
ଆଜ୍ଞା।
ଫାଷ୍ଟ ଦେଖନ୍ତୁ ଆପଣ ମାଛ ଟାକୁ ଫାଷ୍ଟ ଭାଜି ଦେବେ। ଭଲସେ ଯେମିତି ଟିକେ ତେଲରେ ଟିକେ କେ ଭାଜିଦେବେ ତ ପାଣିରେ ଆପଣ ଆଳୁ ଭାଜନ୍ତି ପାଣିରେ କଣ ଭଜା ହୁଏ। ଲଜିକାଲି କଥା ହୁହନ୍ତୁ। ଆପଣ ଫାଷ୍ଟ ତେଲରେ ମାଛଟାକୁ ଭାଜି ଦେବେ।
ଆଜ୍ଞା।
ଯେମିତି କି ଟିକେ ବ୍ରାଉନ ବ୍ରାଉନ କଲର ଆସିଥିବ ନହେଲେ ତ କଞ୍ଚା। ଫାଷ୍ଟ ମାଛଟା ଭାଜି କାଢ଼ିଦେବେ।
ଆଜ୍ଞା।
ତାପରେ ଆପଣ କିଛି ତରକାରୀ ଟା ଆଳୁ ଯଦି ଆପଣ ମାଛ ଝାଲ୍ କରିବେ ତ ଅଲଗା କଥା କିନ୍ତୁ ଯଦି ଆପଣ ମାଛ ତରକାରୀ କରିବେ କି କଣ କରିବେ ତ ଆଳୁ ସ ଆପଣ ନିହାତି ପକେଇବେ।
ଆଜ୍ଞା।
ତ ଆଳୁ ପକେଇକି ଟିକେ ତେଲରେ ଫାଷ୍ଟ ଦେଇ ଚି ମାନେ ସେଇ ଯୋଉ ଆଇଁଷ ତେଳରେ ଭାଜିଦେବେ।
ଆଜ୍ଞା।
ଭଲସେ ଆଳୁଟା ଭାଜି ସାରିଲା ପରେ ଯେତେବେଳେ ଦେଖିବେ ଟିକେ ଟିକେ ବ୍ରାଉନ୍
ମାନେ ସେନା ଲୁଣ ଫୁଣ ପକା ହବନି କି।
ନାଇଁ କିଛି ପକା ହବନି ମାଛର କିନ୍ତୁ ଆପଣ ଲୁଣ ହଳଦୀ ଟା ଗୋଳେଇକି ଫାଷ୍ଟ ରଖିଥିବେ।
ସେଇଟା କହିଲେନ ଯେ ଆପଣ ମୁଁ ଯଦି କଞ୍ଚା ପକେଇଥାିଆନ୍ତି ଆପଣ ତାପରେ କହିଥାନ୍ତେ। ନା ହଳଦୀ ଲୁଣ ଦରକାର ଥିଲା ତାପରେ ମୁଁ କି କଣ କରିଥାନ୍ତି।
ଖାଇଦଥାନ୍ତି। ଶୁଣନ୍ତୁ ଆଳୁ ଟା ଫାଷ୍ଟ ଭାଜି କାଢିଦେଇ ଥାନ୍ତେ ତାପରେ ଆପଣ ଆପଣ ଯେଉଁ ପ୍ରକାରର ମାଛ ଆଣିବେ ତ
ଆଜ୍ଞା।
ସେଇ ହିସାବରେ ମସଲା ଦେବେ। ଆପଣ ଯଦି ଧର ଭାକୁଡ଼ା ମାଛ ଆଣିଲେ। ତ ଆପଣ ଅଦା ରସୁଣ ପିଆଜ ନା ଅଦା ରସୁଣ ଲଙ୍କା ଏଇଟା ଆପଣ ବାଟଣରେ ଦେବେ।
ହୁଁ।
ଅଳ୍ପ ଜିରା ପକେଇକି କରିବେ ବାଟିବେ ମସଲା। ତ ଆପଣ ଫାଷ୍ଟ ପିଆଜଟାକୁ ଟିକେ ଭାଜିଦେବେ ତେଲରେ
ଆଜ୍ଞା।
ତାପରେ ମସଲା ପକେଇକି ଟିକେ ସମୟ ତାକୁ ହେଇତେ ଦଡବେ ମସଲା ଟାକୁ।
ଆଜ୍ଞା।
ମସଲାଟା କଷି ସାରିବା ପରେ କଟା ଟମାଟୋକୁ ଗ୍ରାଇଣ୍ଡିଙ୍ଗ କରିକି ଆପଣ ଦେଇପାରିବେ। ତା ସେଥିରେ ଆପଣ ଯେତିକି ଆବଶ୍ୟକ ଲୁଣ ହଳଦୀ ଲଙ୍କା ଦେବେ।
ସେଟା ମୁଁ ଜାଣିବି କିିର କେତେ ଦରକାର ହବ ଲୁହଦି।
ଆପଣଙ୍କ ମାଆଙ୍କୁ ପଚାରିବେ। ସେଇଟା ମୁଁ କେମିତି କହିବି ଆପଣ ଆପଣ ସେଇ ଯେତିକି ପରିମାଣର ଜିନିଷ ଅ ସେତିକି ପରିମାଣର ଦେବେ। ଦେଇ ସାରିଲା ପରେ ଦେଇସାରଲା ପରେ ମସଲାଟା ଠିକ୍ ଠାକ୍ ସେ ହେଇସାରିଲା ପରେ ଟିକେ ପାଣି ଦେଇକି ତାକୁ ଫୁଟାଇବେ କିଛି ଟାଇମ୍
ମାଛ ଯଦି କିଲେ ଅଛି ହଉ
ତ ଚାଟା ହେଇଯିବ। ଆଉ ସେ ଆଳୁ ଟାକୁ ମସଲା ଟା କଷିବା ଟାଇମ୍ ରେ,, ଆଳୁ ଟାକୁ ବି ତା ସାଙ୍ଗରେ ଟିକ୍- କେ ପକେଇକି କେମିତି ଉଁ ଇଏ କରିବେ ତାପରେ ଯାଇଁକି ପାଣି ଦେବେ।
ଆଂଜ୍ଞା ଆଂଜ୍ଞା ହଉ ଠିକ ଅଛି।
ହଉ ଠିକ ଅଛି। ଆଉ କିଛି ଜାଣିବା ପାଇଁ ଯଦି ଚାହିଁବେ ତାହେଲେଁ ମୋତେ- ମୋ ସତ କଣ୍ଟାକ୍ଟ୍ କରିବେ।
ଆଜ୍ଞା।